ହ୍ୟାଲୋ।
ଗୁଡ ଇଭିନିଂ ମ୍ୟମ୍।
ଗୁଡ୍ ଇଭିନିଂ। କଣ କରୁଛନ୍ତି ଆପଣ ଫି ଅଛନ୍ତି।
ହଁ ଫ୍ରି ଅଛି ଆପଣ କେମିତି ଅଛନ୍ତି।
ଭଲ ଅଛି ଆପଣ ଭଲ ଅଛନ୍ତି।
ହଁ ଏମତି ଆଉ।
ତ ଦିନ ଭଲ ଗଲା ଆପଣଙ୍କର ଆଜି ଠିକ ଠାକ।
ଭଲ ଗଲା ବହୁତ ଭଲ ଗଲା ତ କହିପାରିବାନି ସବୁବେଳେ ଟିକେ ଅଶାନ୍ତି। ତ ରହୁଛି ନା କିଛି ଚାଲୁଛି ଏକ ପ୍ରୋବ୍ଲେମ୍।
ହୁଁ ସେ ତ ସତ କଥା ମୁଁ ବୁଝିପାରୁଛି ସବୁବେଳେ ତ ମଣିଷ ଶାନ୍ତିରେ ରହିପାରିବନି ଆପଣଙ୍କର କଣ ଅଶାନ୍ତି ଚାଲିଛି ମାନେ ଆପଣଙ୍କ ହିସାବରେ ଅଶାନ୍ତି ମାନେ କଣ?
ମୁଁ ଯେତିକି ଜାଣିଛି ମତେ ଯାହା ଫେଲ ହୁଏ କି
ହୁଁ।
ଅଶାନ୍ତି ମାନେ ଏବେ ଗୋଟେ ଆମର ଘର ଅଛି ଘରର ସବୁ ମେମ୍ବର ଯଦି ଭଲସେ ଯଦି ଠିକ ଠାକ ରହୁଛନ୍ତି ତାହେଲେ ଆମେ ଖୁସିରେ ରହିବା। ନହେଲେ ଆମେ ଯେ ଏେ ବଡ ଚାକିରି କଲେ ବି ଆମକୁ ସେଇଟା ଖୁସି ଦବନି ଯଦି ଘରେ ଯଦି କେହିିବି ଯଦି କାହାର ଯଦି ଦେହ ଅଧିକ ଯଦି ଖରାପ ଥିବ ଏବେ ତ ସମସ୍ତଙ୍କର ଦେହ ପ୍ରାୟ ଖରାପ ହଉଛି ଛୋଟ ମୋଟ ଏ ଦେହ ଖରାପ ହଉଛି ହେଲେ ଅଧିକ ଯାହା ରୋଗ ବହୁତ ବଡ ଯଦି ଥିବ ଘରେ ଫାମିଲିରେ କହିଲେ ସେଇଠୁ ଆମକୁ ଶ ମିଳିବନି କାହିଁକି ନା କାହାରାରୁ ଯଦି ଅଧିକ ଦେହ ଖରାପ ହଉଛି କିଏ ଫ୍ୟାମିଲିରେ କିଏ ଯଦି ଗୋଟେ ଅବାଟକୁୁ ଯଦି ଚାଲି ଯାଇଛି ଉ ମାନେ ସେ ଯଦି ଖରାପ କାମ ଯଦ କରୁଛି ବାହାରେ କିଛି ପଢା ପଢି କରୁନି କି, କିଛି ତାର ଦେହର ବି ଯତ୍ନ ନଉନି। ଘରେ ଯଦି ସମସ୍ତଙ୍କୁ ଯଦି ବି ସେ ଟେନସନ୍ ଦଉଚି ସେଇଟା ବି ଗୋଟେ ଅଶାନ୍ତି ଘରେ ତା ଜଣଙ୍କ ପାଇଁ କି କହିକି ଘରେ ସମସ୍ତେ ଅଶାନ୍ତି ହେଇକି ରହୁଛନ୍ତି। ଏମିତି କି ଛାଉରେ ମେନ ହେଲା ମୋ ହିସାବରେ ଉଁ, ସମସ୍ତଙ୍କର ଉଁ, ଜବ୍ ଲାଇଫ୍ ନିଜ ନିଜର ସମସ୍ତେ ଚାକିରୀ କରିସାରିଲା ପରେ ସମସ୍ତଙ୍କର ସେଟା ରୁହେ ହିଁ, ଚାକିରୀ ଲାଇଫ୍ ରେ ଯେ ଟେନସନ୍ ଥିବ କିଛି ନା କିଛି ପ୍ରବ୍ଲେମ୍ ଇସୁ ଚାଲିଥିବ। ହେଲେ ଉଁ ଯଦି ଫ୍ୟାମିଲିରେ ଯଦି କାହାର ବି ଯଦି କିଛି ହେଇଯାଉଛି, କିଏ ଯଦି ଅଲଗା ରାସ୍ତା ଯଦି ବାଛି ନଉଚି ଯୋଉଥିରେ କି ଫ୍ୟାମିଲି ଯେହେତୁ ଇନଭଲଭ୍ ହେବେ ହିଁ ସେଇଠେ ହିଁ ସେମାନଙ୍କର ବି ତ ଉଁ, ଲାଇଫ୍ ଅଛି ଯୋଉଠି କିି ସେମାନେ ବି ଶାନ୍ତିରେ ରହିପାରିବେନି ସେ ଗୋଟେ ପିଲା ପାଇଁ କି ଯେହେତୁ ସେ ବି ଗୋଟେ ଫ୍ୟାମିଲିର ମେମ୍ବର୍ ନା। ତ ସେଇଟା ଟିକେ ଉଁ, ବହୁତ ଉଁ, ବୋଧେ ପ୍ରୋବ୍ଲେମ୍ ହଉଚି, ଆଉରି ମୁଁ ବି ଦେଖିଥାଉଛି ଆସପାସ ମୋର ପଡିଶା ଘର ଦେଖି ଥାଉଚି ପ୍ରାୟ ସେମାନଙ୍କୁ କର ଏମିତି ପ୍ରୋବ୍ଲେମ୍ ଥାଉ ଛି ଏଗୁଡ଼ାକ
ହୁଁ ହୁଁ ଏଇ ୟନିଭର୍ସଲ ପ୍ରୋବ୍ଲେମ୍ ସମସ୍ତଙ୍କଠି କିଛି ନା କିଛି ଥାଏ, ୟା ବାଦା ମେ ମେମ୍ ଆଉ ଫ୍ୟାମିଲି ବାହାରେ ଆପଣଙ୍କୁ ଆଉ କିଛି ଜିନିଷ ଯୋଉଟା ବହୁତ ଅଶାନ୍ତି କରେ
ଫାମିଲିକୁ ଛାଡିକି ଯଦି ଅଶାନ୍ତି ଉଁ, ଦେଖିବ କହିଲେ ଆ ନିଜର କିଛି ପର୍ସନାଲ୍ ଲାଇଫ୍ ଏବେ ସମସ୍ତଙ୍କର ଉଁ ଯଦି କହିବା କହିଲେ ପ୍ରାୟ ସମସ୍ତଙ୍କର ତ ଏ ଜିନିଷ ଥାଏ ହିଁ।
ଏ ହଁ। ହୁଁ, ହୁଁ, ହୁଁ ତ ଆପଣ ଶାନ୍ତି ଏବେ ଦେଖନ୍ତୁ ଏବେ ଏତେ ଅଶାନ୍ ଏ ଲାଗିଲା ଆପଣଙ୍କୁ କଣ କରିବାକୁ ଇଚ୍ଛା ହୁଏ ସେତେବେଳେ?
ମୋତେ ଯଦି ଅଶାନ୍ତି ଲାଗେ ଘରେ ଉଁ ଯଦି କହିଲେ ମୁଁ ତ ଅନେଇକି ବସିଥାଏ ଯେ କେତେବେଳେ ସନ୍ଧ୍ୟା ହବ ଆହୁରୁ ମୁଁ ଛାତକୁ ଯିବି। ଆହୁରି ଟିକେ ବାହାର ହାୱା ଟିକେ ଉଁ, ଉଁ ଆସିଲେ ଟିକେ ଭଲ ଲାଗିବ ସେଇଟା ଟିକେ ଶାନ୍ ତି ଲାଗେ।
ଏମିତି ଦେଖନ୍ତୁ, ଆ, ମାନେ ଏମିତି ହୁଏ ନା ଏବେ ମୁଁ ଯଦି ମୋ କଥା କହିବି ଏବେ ହେ ଏ ଯେମିତି ଆପଣ କହିଲେ କି ଘରେ ଏତେ ସାରା ଏମିତି ଅଶାନ୍ତି ଥାଏ, ଆମ ଘରେ ବି ଥାଏ ସବୁ ଜାଗାରେ ହୁଏ ଅଶାନ୍ତି, ଅଶାନ୍ତି ଚାଲେ କିନ୍ତୁ ତା ବାଦ ସେ ଆଉ କିଛି ଜିନିଷ ଯୋଉଟା କି ଥାଏ ସେଇଟା ସେଇଟା ଆକ୍ଚୁଲି ଅଶାନ୍ତିର କାରଣ ହେଇନଥିବ, କିନ୍ତୁ ସେଇଟା ଅଶାନ୍ତିକୁ ଆହୁରି ଦି ଗୁଣ ତିନି ଗୁଣ କରାଇ ଦିଏ ଯେମିତି କିି ଅଁ, ମାନେ ଏବେ ଘରେ କିଛି ମା-କିଛି ବହୁତ ପ୍ରୋବ୍ଲେମେଟିକ୍ ଚାଲିଛି, କିଛି ଗୋଟେ ଅଶାନ୍ତି ବାଲା ବା ହୋଲ୍ ଚାଲିଚି, ସେଇଥିରେ ଆପଣ ଦେଖୁଚନ୍ତି ଘର ଅସନା ହେଇକି ପଡିଥିବ। ୟା ଫେର୍ ଆପଣଙ୍କର ବହୁତ ଛୋଟ କାମଟେ ଥିବ ସେ ଛୋଟ କାମଟା ବି ହେଇନଥିବ, ସେଇଟାକୁ ନେଇକି ବି ଟେନସନ୍ ଲାଗେ ସେଟା ଆମର ଅଶାନ୍ତିକୁ ଆହୁରି ବେଶୀ ବଢେଇ ଦିଏ। ଆଉ ଯୋ ଯେତେବେଳେ କି ଆପଣଙ୍କୁ ସବୁବେଳେ ଗେଷ୍ଟ ଘରକୁ ଆସିଲେ ସେ ଗୋଟେ ଖୁସି ଲାଗେ, କିନ୍ତୁ ଏମିତି ହୁଏ ନା କି ଯଦି ଆପଣଙ୍କ ଘରେ ସବୁ କିଛି ଠିକ ଚାଲେନି କହିଲେ ଆପଣଙ୍କ ଘରକୁ ଯେତେବେଳେ ଗେଷ୍ଟ ଆସନ୍ତି ଆପଣଙ୍କୁ ସେଇଟା ବି ଚିଡଚିଡା ଲାଗେ ଆହୁରି ଅଧିକା ଅଶାନ୍ ତି ବଢିଯାଏ, ସେଇ ଜାଗାରେ ଅଶାନ୍ତି ସବୁ ଡବଲ୍ ହେଇଯାଏ। ହଁ ନା
ହୁଁ, ଠିକ କହିଲେ।
ହୁଁ,
ଏମିତି ହୁଏ କି ଆମେ ଇଁ, ଆ, ଯଦି କିଛି ଯଦି ଗୋଟେ ବଡ଼ ପ୍ରୋବ୍ଲେମ୍ ହେଇଛି କହିଲେ ତାପରେ ଛୋଟ ଛୋଟ ବି ଯଦି କିଛି ପ୍ରୋବ୍ଲେମ୍ ହବ କି କଣ କହିଲେ ଆମକୁ ବେଶୀ ସେଇଟାକୁ ଇରିଟେଟ୍ ଲାଗେ ବେଶୀ ଟେନସନ୍ ଦିଏ ସେ ଜିନିଷଟାକୁ। ଏତେ ବି ପ୍ରୋବ୍ଲେମ୍ ନ ଥିବ ଉଁ, ତଥାପି ଆମକୁ ସେଇଟା ବେଶି ଟେନସନ୍ ଲାଗେ, ଉଁ, ବେଶି ହଇରାଣ କଲେ ଆହୁରି ଏମିତି ବି ହୁଏ ଯେ ଆମେ ଅ, ଫ୍ୟାମିଲିରେ ଆମେ ଜଣେ ଆମକୁ ଟେନସନ୍ ଦଉଥିବ ଜଣଙ୍କଠୁ ଟେନସନ୍ ଆସୁଥି ତୁ ମାମୁ ପାଖକୁ ଆଉରି ଆମେ ସେ ସେଇ ଟେନସନ୍ ଯାଇକି ଆମେ ଆଉ ଫ୍ୟାମିଲିରେ ଆଉ କାହା ଉପରେ ଝାଡୁଚୁ ସେଇ ଟେନସନ୍ ଟା ଯୋଉଥି ପାଇଁ କି କି ଯାହା ତ ଆମେ ଟେନସନ୍ ଛାଡୁଚୁ ସେ ବି ଯେହେତୁ ଫ୍ୟାମିଲିରେ ରହୁଛି ତ ଅ, ସିଏ ବି ଅଲରେଡି ଟେନସନ୍ ରେ ଥିବ ହେଲେ ଆମର ଆମେ ଟେନସନ୍ ନେଇକି ପୁଣି ଆଉଚି ତାଙ୍କ ଉପ ଝାଡୁଛୁ କହିଲେ ଏମିତି ପରସ୍ପର ଭିତରେ ଆହୁରି ଝଗଡା ବି ବଢିଯାଏ ଫାମିଲି ଭିତରେ ଯଦି ଏଇଟା ହଉଛି କହିଲେ ଆଉ ତା ବାଦ ଯଦି ନିଜର ବି ଯୋଉ ପର୍ସନାଲ ଲାଇଫ ମୁଁ ଯେମିତିକ କହିଥିଲି ଯେ ଜବ୍ ଲାଇଫ ରୁ ବିୋଉ ଆସେସ ଏଇଟା ଫାମିଲି ରେ ଚାଲିଥିବ ଜବ ଲାଇଫ ରୁ ବି ଯେତେବେଳ ଟେନସନ ଆସୁଛି ସେତେବେଳେ ଅ ଘରର ଯାହାବ ଯୋ ଟେନ୍ସନ୍ ଥାଉଛି ନା ସେଟାକୁ ହଣ୍ଡଲ କରିବା ପାଇଁ ଟିକ କଷ୍ଟ ହେଇ ପଡୁଛି ଆହୁରି ଏମତି ବି ଫିଲ ହୁଏ ଯେମିତି କି ଗୋଟେ ଟାଇମ ରେ ଏକ ସମସ୍ତଙ୍କର ପ୍ରୋବ୍ଲେମ ପଳେଇ ଆସୁଛି କହିକି ସମସ୍ତଙ୍କର ଯେମିତି କି କାମ ବନ୍ଦ ହେଇଯାଏ ଯଦି ସେମିତି କିଛି ବହୁତ ବଡ ଯଦି ପ୍ରୋବ୍ଲେମ ହେଇଯାଉଛି କିଛି ସମସ୍ୟା ଯଦି ହେଇଯାଉଛି ଘରେ ତାହେଲେ
ହୁଁ ଆପଣଙ୍କୁ ମ୍ୟାଡାମ କଣ କରିବାକୁ ଭଲ ଲାଗେ ମାନେ ଆପଣର ହବିଟ କଣ ମାନ ଯୋଉ କଲେ ଆପଣଙ୍କୁ ମାନେ କୋଉ ବି ମୋମେଣ୍ଟ ରେ ଆପଣ ସେଇଟା କଲେ ଆପଣଙ୍କୁ ଖୁସି ଲାଗେ ମାନେ ଏତେ ସବୁ ପ୍ରୋବ୍ଲେମ ଭିତରେ ସମସ୍ତଙ୍କର କିଛି କିଛି ଆକ୍ଟିଭିଟିସ୍ ଥାଏ ନା ଯେଉଁଠି ସେ କେହି ବି ଲୋକ ଅଶାନ୍ତିରେ ରହିବାକୁ ପସନ୍ଦ କରନ୍ତିନି ତ ସେଠୁ ବାହାରିବାକୁ ସମସ୍ତେ କିଛି ନା କିଛି ନିଜ ହିସାବରେ କିଛି କରିବାକୁ ଟ୍ରାଏ କରନ୍ତି ଯେମିତି କାହାକୁ ବୁଲିଲେ ଭଲ ଲାଗେ କାହାକୁ ଡ୍ୟାନ୍ସ କଲେ ଭଲ ଲାଗେ କାହାକୁ ଗୀତ ଗାଇଲେ କାହାକୁ ଡ୍ରଇଂ କଲେ କାହାକୁ କଣ କଲେ ଭଲ ଲାଗେ ସେମତି ଆପଣଙ୍କର କିଛି କାହାକୁ ଖେଳିଲେ ଭଲ ଲାଗେ ସେମିତି ଆପଣ ଆପଣ କିଛି ଆପଣଙ୍କର କିଛି ହବିଟ
ଅ ଏମତି ତ ଗୋଟେ ଟାଇମରେ ଆମେ ଏତେ ଟେନସନ ରେ ରହିଯାଉଛୁ ଘରର ସମସ୍ୟାକୁ ନେଇକି ଯେ ବହୁତ ଟେନସନରେ ବହୁତ ଦିନ ରହିଲା ପରେ ତା ଭିତରେ ଯାଇକ ଗୋଟେ ମାଇଣ୍ଡ କ ଆସେ ଯେ ଏଇଠୁ ବାହାରେ ବାର ଅଛି କହିକି ସେ ତେବେଳେ ଯାଇ ଫିଲ ହୁଏ ବହୁତ ଦିନ ସେଇ ଟେନ୍ସନ୍ ରେ ସେରିଲା ପରେ ଜାଇଁ ତ ଯେତେବେଳେ ଫିଲ୍ ହୁଏ ସେଇ ଜାଗା ରୁ ବାହାରିବା ପାଇଁ କି ତ ଅ କୁଆଡେ ଟିକେ ବାହାରକୁ ଯିବା ପାଇଁ କିି ଇ୍ଛା ହୁଏ ଯେମିତି କି ଘରେ ରହି ରହିକି ଇରିଟେଲ ଲାଗୁଛି। ବାହାରକୁ ଗଲେ ଟିକେ ଭଲ ଲାଗ ବାହାର ଲୋକଙ୍କୁ ଦେଖ ଦେଖିଲେ ଭଲ ଲାଗିବ ରେ ଟିକେ ବୁଲିଲେ ଭଲ ଲାଗିବ କି ସାଙ୍ଗସାଥି ମାନଙ୍କ ସହିତ ଦେଖା କଲେ ଭଲ ଲାଗିବ ଆଉ ଆପଣ ଯୋଉ ଗୁଡା କହୁଛନ୍ତି ଯେ ମତେ ମାନେ ସଡ଼ନ ମତେ କୋଉ ଜିନିଷ କଲେ ଟିକେ ସେଇ ଟାଇମରେ ଫେସରେ ଟିକେ ସ୍ମାଇଲ୍ ତ ପଳେଇ ଆସିବ କହିଲେ ଆ ମୁଁ କହିବି ଯେ ଟିକେ କେତେବେଳେ ଯଦି ଗୀତ ଗାଇଦଉ ଆମେ ଯଦି କେହି ନଥିବେ ତାହେଲେ କି କେତେବେଳେ ଯଦି ଘରେ କେହି ନଥିବ ଆହୁରି ସେଇ ଟାଇମ ରେ ସେଇଟ ଆମେ ମ୍ୟୁଜିକ୍ ଲଗେଇକି ଆମେ ଟିକେ ର ଦେଖିକି ଆମେ ଟିକେ ଡ୍ୟାନ୍ସ କରିଦବା। ଏଇଟା ଚାଲି ଥାଏ ଏଇଟା ଟିକେ ଲାଇଫରେ ଏଇ ଜିନିଷ ରୁ ଟିକେ ଖୁସି ମିଳିଥାଏ ଆପଣଙ୍କୁ। ଆପଣଙ୍କ ଘରେ ବି ବୋଧେ ଆପଣଙ୍କ ଘରେ ବି ବୋଧେ ଏମିତି ସବୁ କିଛି ତ ପ୍ରୋବ୍ଲେମ ଚାଲିଥିବ ସମସ୍ତଙ୍କ ଘରେ ଚାଲିଥା ହଉଛି ଆପଣ କଣ କରନ୍ତି।
ମୁଁ ବି ସେ ସେମ ଜିନିଷ ମତେ ମତେ ଡ୍ରଇଂ ଭଲ ଲାଗେ ବ ଡ୍ରଂ ଡ୍ରଇଂ ପାଇଁକ ନିଜକୁ ମୋଟିଭେଟ କରିକି ଯାଇକି ପୁଣି ବସିକି ସେଇଠି ପେନ ପେପର ନେବାକୁ ପଡେ ନା ତ ସେତିକି ପେସେନ୍ସ ନଥାଏ। ତ ମୋଷ୍ଟଲି ସବୁଠୁ ଖାଇ ଫାଷ୍ଟ କଥା ତ ସାଢ଼େ ନ ଉଠିକି ଖାଲି ଗୀତ ଗାଇଦେବି ଡ୍ୟାନ୍ସ କରିଦେବି ସେମିତି ତ ହୁଏନି ତ ମୁଁ ଆଉ କଣ କରେ ସେଇ ଫୋନ ହିଁ ମାନେ ଫୋନ ସ୍କ୍ରୋଲ କର କର କର କର ସେଥିରେ ମୁଁ ଟିକେ ଟ୍ରାଏ କରେନି ନିଜକୁ ଟିକେ ଏଗେଜ କରିବା ପାଇଁ କିଛି ଗୋଟେ ମୋର ନିଜ ପସନ୍ଦର କିଛି ସିରିଜ କିଛି ଯଦି ମୁଁ ଦେଖୁଛି ମୁଭିଗରା ଯେମିତିକ ମତେ କମେଡି ମୁଭି ଗୁଡାକ ମୁଁ ମୁଁ ଟିକେ ପ୍ରିଫର କରେ ଟ୍ରାଏ କରେ ମନ ତ ହୁଏନି ସେ ଟାଇମ ରେ କିୁ ଟ୍ରାଏ କରେ ସେଗୁଡା ସବୁ ଦେଖିବାକୁ ସେଇଥିରେ ଯଦି ମୋର ଟିକେ ମନ ହାଲକା ହେଇଗଲା ୟା ଏମିତି ହୁଏ ମୋ ସାଙ୍ଗରେ ପ୍ରାୟ ଏମିତି ହୁଏ। କି ମୁଁ ଯଦି ସର୍ଟସ ଏମିତି ଦେଖେ ସର୍ଟସ ଦେଖିଲା ବେଳେ ଯଦି ମୁଁ କିଛି ଡ୍ୟାନ୍ସ ଭିଡିଓ ଦେଖିଲି ମତେ ଭଲ ଲାଗିଲା ତ ମୋର ମନ ହୁଏ କି ତାପରେ ମୁଁ ତାକୁ ମାନେ ଲାଉଡ ମ୍ୟୁଜିକ୍ ସେ ଟାଇମରେ ଏମତି ମନ ହୁଏନି କିନ୍ତୁ ସେ ଦେଖିଲା ପରେ ତାପରେ ମାଇଣ୍ଡ ଅଟୋମେଟିକ୍ ଏମିତିଏ ତାପରେ ମୁଁ ଟିକେ ତାକୁ ଲାଉଡ ମ୍ୟୁଜିକ ରେ ଶୁଣେ। ୟ ଫ କିଛି ଗୀତ ଏମିତି ଆସିଗଲେ ଯୋଉ ଗୀତ ଟିକେ ଗାଇବାକୁ ଇଚ୍ଛା ହବ ତ ଏମିତି ହ ମାନେ ସେଇ ସବୁ ଗୁଡାକ ଜିନିଷ ସେଇ ଫୋନ ରୁ ହିଁ ଆସେ ମାନେ କରୁ କରୁ କିଛି କିଛି ଜିନିଷ ଆସେ ଯେ ସେ ଭିତରୁ ମତେ ଯୋଉଟା ବି ଭଲ ଲାଗିଲା ମୁଁ ସେ ସେମ କାମ କରେ ଆଉ ସେଥିରେ ଟିକେ ଗଲେ ଭଲ ଲାଗେ ତାପରେ ଗୋଟେ ଜିନିଷ ମୁଁ ନୋଟିସ୍ କରିଛି କି ଯେତେବେଳେ ଟିକେ ମାଇଣ୍ଡ ରିଲାକ୍ସ ହେଇଯାଏ କିଛି ନିଜ ଆକ୍ଟିଭିଟିସ୍ କଲା ପରେ ତାପରେ ଯୋଉ ପ୍ରୋବ୍ଲେମ ତମେ ଯେତିକି ବଡ ହିସାବରେ ଦେଖୁଥିବ ସେ ପ୍ରୋବ୍ଲେମ ସେତେ ବଡ ରୁହେନି ତାପରେ ଆପଣ ତାକୁ ମାନେ ତାକୁ ସଲଭ କରିବା ପାଇଁ ତାର ସଲ୍ୟୁସନ ଆପଣଙ୍କୁ ଅଟୋମଟାଲି ସେତେବେଳେ ଟିକେ ମୁଣ୍ଡ ଥଣ୍ଡା ହେଇଯାଏ ନା ତ ଆପଣଙ୍କୁ ଅଟୋମେଟିକାଲି କିଛି ନା କିଛି େ ଆପଣଙ୍କୁ ଦେଖାଯିବ କି ନାଇଁ ଇଏ କରିବାଟା ବି ଠିକ ରହିବ ଆପଣ ତାକୁ ୁରେ ଆପଣ ତାକୁ ସେଟ କରିପାରିବେ ମୁଁ ସେମିତି ଭାବେ।
ହୁଁ ଏଇଟା ଆପଣ ଠିକ କହିଲେ ଏମିତି ହିଁ ହୁଏ ଆମେ ଟେନସନ ହେଇ ସାରିଲା ପରେ ଯେତେବେଳେ ଟିକେ ନିଜକୁ ଆମେ କାମ ରଖୁ ଆଉ ଯେତେବେଳେ ଟିକେ ଆମେ ଶାନ୍ତ ରହିଯାଉ ସେତେବେଳେ ଯାଇ ଆମ ମାଇଣ୍ଡ କୁ ହିଁ ଆସେ ଯେ ହଁ ଏଇଟା ବଡ ପ୍ରୋବ୍ଲେମ ନଥିଲା। ଏଇଟା ସେତେବେଳେ ଆମ ମାଇ ସଲୁସନ ଆସେ ଯେ ଆମେ ଏଇଟା ବି ତ କରିପାରିଥାନ୍ତୁ। ଏମତି ହିଁ କିଛି ହୁଏ ସମସ୍ତେ ତାଙ୍କ ଲାଇଫ ରେ
ହୁଁ ହୁଁ ହୁଁ ମ୍ୟାଡାମ ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା।
ମତେ ବି ବହୁତ ଭଲ ଲାଗିଲା। ହଁ। ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ।